ହାଲୋ ହ କଣ କରୁଚୁ।
ଏଇ ବସିଥିଲି ସେପଟକୁ ଆସିଲି କଣ ଟିକେ ନାଗରୁ ସିଲେଇ କରିବା।
ହୁଁ ହୁଁ।
ଝିଅ ଯୋଉ ପିନ୍ଧିଥିଲା ନାଇଁ ନାଇଁ ମୁଁ ତାପଠୁ ଆଉ କରିନିତ ଝିଅ ଯୋଉ ପିନ୍ଧିଥିଲା ଭଲ ଲାଗୁଥିଲା?
ହଁ ଝିଅର ଡ୍ରେସଟା ବହୁତ୍ ବଢ଼ିଆ ହେଇଚି।
ଆଉ ଗୋଟେ ବନଉଚିଯେ ସେଟା କାଲି ପିନ୍ଧିବ ମାନେ ଅଛି ନୂଆ ବଡ଼
ନାଇଁ ଡିଜାଇନ୍ କୋଉଠୁ କେମିତି ଦେଖୁଚୁ ନାମନରୁ ହେମିତି
ଏଇରା ଗୋଟେ ଫଟୋ ଦେଖିଥିଲି ମିନ୍ତାକି କୋଉ ସାଇଟିରୁ ଗୋଟେ ଦେଖିଥିଲି। ଯେହେତୁ ଦେଖିଥିଲି ନଟ୍ ଭିଡିଓ ଓନ୍ଲି ଫଟୋ ଫୋର ଥାଉଜଣ୍ଡ କେତେ ଥିଲା ପ୍ରାଇସ୍ ହେଲା ମୁଁ ତାକୁ ରଖିଥିଲି ସ୍କ୍ରିନ୍ ସଟ୍ ନେଇ କହିଲ ଏଇଟା ଗୋଟେ ବନେଇଦେଲେତ ଭଲ ହବ।
ହୁଁ।
ବନେଇଲି ଆଉ ନହେଲେ ଭିଡିଓ ଫିଡିଓ ନାହିଁ ବଟ୍ ଦେ ଖିଲେ ଆମେ ଯଦି କରୁଚୁ ତହେଟା ଆସିବନା। ମାନେ ତୁ ସବୁର ଆଉ କଣ ଭି ଭିଡିଓ ଦେଖିବୁକି ମାନ ଖାଲି ଡିଜାଇନ୍ ଫଟୋ ଦେଖିଲେ ଆମେ କେମତି କରୁଚୁ ଆମେ ଜାଣିଚୁ କେମିତି କଣ ହବ ଖାଲି ତମେଟା ଦେଖିଥିଲି ଗୋଟେ ଭଲ ଲାଗୁଥିଲା ନା ମୁଁ ରଖିଦଉଛି ଚ୍ଛେଞ୍ଚ। ଏମିତି ହେ ଟାଇପରେ କର୍ଚି ଅଲ ମୋଷ୍ଟ ସେଇ ଟାଇପର କରିଚି ହଁ କା ଆଉ କଣ କି ଯି ଖାଲି ଫଟୋ ପଠଉଛି ତାହଲେ ଆମେ କରଛୁ ଖାଲି ଫଟୋ ଦେଖେଲେ ଆମେ ଜାଣିଚୁ କେମିତି କଣ ହବ। ନିଜର ଟିକେ ଆଇଡିଆ ବି ଦର କାରେ ଆଉ ଏମିତି ନାଇଁ ଯେ ତୁ ଖାଲି ଯାହା ଇଏ କରିବୁ କରିବୁ ନିଜର ଟିକେ ନାଉ ଏ ଫଡା ଆଇଡିଆ ଥିଲା।
ହଁ ମୁଁ କାଲି ଗୋଟେ ଫ୍ରକ୍ ପିନ୍ଧିଥିଲି ଲାଇନ ରେ ଥା ହଁ ମୁଁ କାଲି ଗୋଟେ ଫ୍ରକ୍ ବି ପିନ୍ଧଥିଲି। ମୁଁ ବି ତାକୁ ମାନେ କଂ କହିଲୁ ବନେଇଥିଲି ଦେଖେଇବି ହେଲା ତୁ ଦେଖିବୁ ମୁଁ ଏଟା ଫଟୋ ଛାଡିନି ଫଟ ଛାଡିଲେ ଦେଖିବୁ। ଲେସ୍ ଲଗେଇ କରିବାର ଅଛି କଲି କରିଦେବି ଆ ଫ୍ରକ୍ ଟା ପିନ୍ଧିବ ନହେଲେ ଜିନ୍ସ କଟ୍ କୁ ଟପ୍ ପିନ୍ଧିବେନି ମୋ ଦିଦି କହିଲା କଣ ଖାଲି ଫ୍ରକ ପିନ୍ଧଉଛି ମୁଁ କହିଲି ହଁ ମୁଁ ଏଇଭଳିଆ ତିଆରି କରୁଚି ଆଉ ଏରା ପିିନ୍ଧିବ ନ ପିନ୍ଧିବ।
ହୁଁ।
ନହେଲେ ଛୋଟ ଜିନ୍ସ କଟ ଗୋଟେ ଅଛି ଆଉ ଟପ୍
ହୁଁ ଆଉ କଣ ପିଠାପଣା କରୁଚ ଆଜି।
ସକାଳେ ଆଜି ବରାକୁ ଦରକାରୀ ମୁଁ କରିନେଇ। ଆଗୁଆ ସାଇଡ ହେଇଗଲେ କରିବି ନଥାନ୍ତି ମୁଁ
ଆଜି ମନ୍ଦିର ଇମିତି ଦର୍ଶନ ଆଛା ଆଛା ଆଛା। ମନ୍ଦିର ତ ଆଜି ବଅନ୍ଦ
ଏଇ ଟାଇମ୍ ରେ ପୂଜା
ହଁ ସଂକ୍ରାନ୍ତି ବୋଲି ଦର୍ଶନ ଦୁଉଜ ବନ୍ଦ ହେଇନ
ତ ରଜ ପୂଜା ହୁଏନି ନା।
ନାଇଁ ନାଇଁ ହୁଅନ୍ତିନି।
ହୁଁ।
ଏଇଟା ତ ରଥଯାତ୍ରା ହଉଚି ଏଇପାଳି ରଥଯାତ୍ରା ହେ ଏଠେ ଦେଖିବ ଆଉ।
ମୁଁ ହେପଟେ ରହିଲେ ମଝିରେ ମଝିରେ ମୋ ଘରକୁ ଆସିବୁ ଆଉ।
ହୁଁ।
ମୁଁ ହେଇପଟେ ରହିଲେ ମଝିରେ ମଝିରେ ଘରକୁ ଆସିବୁ ଆଉ।
ହୁଁ ହୁଁ ଯୋଉ ହଁ ହଁ। ରଥଯାତ୍ରାକୁୁ ଯିବାର ନାହିଁ କି ଯୋଉ ପୁରୀ ପ ଯାଉନ?
ଆରେ ୟାର୍ ଆରେ ତୁ ଜାଣିଛୁ ତ ମୁଁ ଯୋଉ ଅ ଏକା ଏକା ରହୁଚ କିଏ ଯାଉଚି କହ।
ହୁଁ ନାଇଁ ଗଲେ ବି ହେଠିଇ ରଥରେ ଠାକୁର ଥିଲାବେଳେ ବହୁତ ଭିଡ ହୁଏ ନା। ଗଲେ କିଛି ନହିଁ ଛୁଆ ରଥ ଠାକୁର ଥିଲା ବେଳେ ବହୁତ ଭିଡ ଠା ଠାକୁର ମାନେ ଆଉ ରୁମ୍ ବି ମିଳେନି ହେଠି।
ମିଳିବନି ତ ବହୁତ ଭିଡ ହେଲା। ଆଉ ଛୁଆ ପିଲା ନେଇକି ଯିବା ତ ଜମା ନୁହେଁ ହେଲା ଛୁଆ ପିଲା ନେଇକି ଯିବନି।
ସେଇ ଭାବୁଥୁଲୁ ଯୋଉ ସେମିନାର ଯିବା ପାଇଁ ସମସ୍ତେ କହୁଛନ୍ତି ନା ବର୍ଷା ଆଗକୁ ଅଛି ମାନେ ବରଫ ତରଳୁଛି ନା ୱେଦର ବି ଟିକେ ଠିକ ନାହିଁ, କଣ ସ୍ନୋଫଲ ଯୋ ହବା କଥା ତ ଏଟା ହଉନି। ତ ଯାଇକି ମାନେ ମୁଡ଼ ସ୍ପଏଲ କରିବା କଥା।
ସେଇଆ ତ, ଆରେ କିଛି ଲାଭ ନାହିଁ ନା ଏମିତିଆ ଜାଗାକୁ ପ୍ରପର ଟାଇମରେ ନଗଲେ । କିଛି ଉପଭୋଗ କରିପାରିବ ନାହିଁ। ଏତିକି ମନେ ରଖିଥା ତମେ ଯେତେ ସାରିକି ଯାଇ ଥାଅ ଯାହା କରିକି ଯାଇ ଥାଅ। ପ୍ରପର ପ୍ଲାନିଂ ରେ ନଗଲେ କିଛି ତମେ ଉପଭୋଗ କରିପାରିବନି।
ସେୟା ପ୍ଲା ହେଲାନି ବୋଲି
ତାକୁ ନେକ୍ସଟ କେବେ ଗୋଟେ ଭାବିବ। ପୁଣି ନେକ୍ସଟ ମାନେ ଇଏ ହେଇଯିବ ତ ପ୍ରପର ହେଇ ସିଜିନ ରାକରେ ଯାଉଛ ହିଲ ଏରିଆ। ଅଲଗା ସିଜିନରେ ନହେଲେ ଯାଆନ୍ତେନି କି, ତାର ଟାଇମିଙ୍ଗ ଅଛି।
ସେଇ ଟାଇମିଙ୍ଗ ଟାଇମିଙ୍ଗ ଟା ମୁଁ କହୁଥିଲି ଆମେ ନହେଲେ ଜାନୁଆରୀ, ଫେବୃୟାରୀ ବେଳକୁ ହଉ କି ମାର୍ଚ୍ଚ ବେଳକୁ ଏ ପ୍ରୋଗ୍ରାମ ଟା କରିବା ଯେ ହଉଛି
ମାର୍ଚ୍ଚ ବେଳକୁ ହଁ ମାର୍ଚ୍ଚ ବେଳକୁ ଯାଇପାରିବ। ଅପା ହେକା ପୁଣି ଛୁଟି କରିକି ଯାଆନ୍ତି କି ନାହିଁ ତତେ କୁହେନି ମୁଁ।
ହଁ ଜାନୁଆରୀ ବେଳକୁ ବେଶୀ ହେଲା ଯିବାର କିଛି ନାହିଁ। ଛୁଆଙ୍କର ଏଇନା ଛୋଟ କ୍ଲାସ ଚଳିବ।
ଟିକେ ନାଁ କୁ ବି ମାନେ ହଁ ଗଲେ ଚଳିବ ହେଇ ଟାଇମ୍ ରେ ଯିବ ଭାରି।
ବେଶୀ ସ୍ନୋ ଫଲ ହେଲେ ବି ଛୁଆଙ୍କ ଖରାପ ହବ। ଯେହେତୁ ଏମାନଙ୍କର ହୁଁ ଥଣ୍ଡା ଫଣ୍ଡା ପ୍ରୋବ୍ଲେମ ଅଛି ସେମାନଙ୍କର ହେଇଯିବ। ତ ତାକୁ ଜଗି ରଖିକି ଯିବାକୁ ହେଲେ, ମାନେ ତମେ ଟାଇମିଙ୍ଗ ଦେଖିକି ତାଙ୍କ ୱେଦର୍ ରେ ଦେଖିକି ଯିବାକୁ ପଡିବ। ଏଇନିକା ତ କିଛି ନାହିଁ ରାତିରେ ଟିକେ ଥଣ୍ଡା ଲାଗୁଛି। ଦିନରେ ମାନେ ଏମତି ଦରକାର ନାହିଁ ସା ନର୍ମାଲ ପିନ୍ଧିଲେ ବି ଚଳିବ।
ହଁ।
ବୁଝିଲୁ? ହଁ, କାଶ୍ମୀରରେ କିଏ ଯାଉଛି କାଶ୍ମୀର ରେ
ମୋର ଯିବାକୁ ଇଚ୍ଛା ସେଇ ଏପଟକୁ ଯେ କାଶ୍ମୀର ଫାସମୀର କାଇଁ ମତେ ଲାଗୁନି କେ ମୋ ବଡି ଏତେ ଇଏ କରିପାରିବ। ମାନେ ଏଗୁଡା ଅବଶ୍ୟ ହେଲା ହେଇ ପାରିବନି ବୋଲି କିଛି ହେଲା ନାହିଁ ଏପଟେ ତ ପୁଣି ଯାଇକି ଆସିଲୁ କି ନାଇଁ?
ହଁ ହେଟା କଣ ଡଷ୍ଟ ଡଷ୍ଟଏଲର୍ଜି। ଏଟା ଥଣ୍ଡା କଥା ଅଲଗା ଡଷ୍ଟ ଏଲର୍ଜି ବି ଅଲଗା
ହୁଁ। ନାଇଁ ହେମିତି ନାହିଁ କିନ୍ତୁ ଓ ହଁ ମେଡିସିନ ଫେଡିସିନ ଖାଇକି ମୁଁ ରହିଛି ନା ଆଉ ସମସ୍ତେ ଭାବୁଛନ୍ତି ମନକୁ ମୁ ସର୍ଭାଇଭ କରି ଗଲି ମୁଁ ହେରା କିଛି କହୁନି।
ଏପଟେ ଜୋରସୋର ରେ ରାସ୍ତା ଚାଲିଚି।
ହୁଁ, ଏଇ ତମେ ଯଉ ପଟେ ରହୁଚ?
ହଁ, ଗଛ କାଟିକି ମାନେ ପୁରା ଥଳେଇ ଦେଇଛ
ଯାହା ହଉ କହନି ମୁଁ ଗଲା ପୁର୍ବରୁ ଟିକେ ନାଗୁ ଇଏ କରି ଦିଅନ୍ତୁ। ଆଚ୍ଛା ତୁ କିନ୍ତୁ ଯେବେ ଗଲେ ଆଡମିସନ ଫାଡମିସନ ହେଲ୍ପ କରିଦେବେ ତ?
। ହଁ, ହେଇଟା ମଝିରେ ହେଲା ବେଳକୁ ଟିକେ ଇଏ ଲାଗୁଛି। କିନ୍ତୁ ଆଗୁଆ କଥା ହେଇକି ଯଦି ଇଏ କରିବ ତାହେଲେ ଠିକ୍ ଅଛି।
ହଁ ମାନେ ହେଟା ତ ହେଇ ଭାବିଛି କି ଯୋଉଠି ପଢୁଛନ୍ତି ଛୁଆ।
ହଁ ଯୋଉଠି ହେଲେ ମାନେ ଆଗୁଆ ଟିକେ କହିଲେ, ଆଗୁଆ ହେଟା ରେ କଥା ହବାକୁ ପଡିବ।
ହୁଁ।
ଆଉ ନହେଲେ ନାଇଁ ନାଇଁ। ଆଉ ହେ କଥା ଯଉ, ଏପଟେ ଗୋଟେ ବ୍ରିଜ ବି ହଉଛି। ଓଭର ବ୍ରିଜ୍ ହବ ଏଇ ଏରିଆରେ, ଯୋଉ ଆମ ଦୋକାନ ପାଖ ସାମ୍ନାକୁ ଜଷ୍ଟ୍। ସ ସରିବ ଓଭର ବ୍ରିଜ୍ ଟା ଛକ ଏଇଠୁ ଷ୍ଟାର୍ଟ ହବ ଯେଏ ଆଉ ହେଠୁ ଗୋଟେ। ହୁଁ ଯୋଉ ଉପରେ ଚଢିକି ଯିବା ପାଇଁ ଲାଇନ୍ ଦେବେ। ଦୋକାନ ବିରି ଟାଇପ୍ ର ଆ ଯେହେତୁ ଆଗରେ ବି ଗୋଟେ ସ୍କୁଲ ଅଛି ତ ତା ପାଇଁ ବି ହେଲ୍ପ ଯେହେତୁ ବ୍ରିଜ୍ କଲେ ବି ଖରାପ୍ ହବ।
ସୋକ ହବନି ଟିକେ ମୋ ଡିଫାଏ ହେଇଯାଉ କଁ ମୁଁ ମୋ ମା ମନ। କେବେ ମନୁନି ବଟ୍ ଯେହେତୁ
ନାଇଁ ଆଗ ଆଗକୁ ଯୋ ମାନେ ରାସ୍ତା ଟା ହେଇଗଲେ ପୁରା ଫ୍ରି। କିଛି ନାଇଁ ଆଉ ଯାମ୍ ନାହିଁ।
ହଁ ନାଇଁ ନାଇଁ ତାପରେ ମୁଁ ତୁ କେତେ ତାହେଲେ ଆଣିକି ଛୁଆଙ୍କୁ ଛାଡି ଛୁଡ଼ା ଗଲୁ କୁଆଡେ ଗଲୁ ଠିକ୍ ଅଛି ହଁ।
ଫୋର ଲା ଫୋର ଲାଇନ୍ ବି ହେଇଯିବ। ଏମିତି କଣ ସୁବିଧା ପାଖାପାଖି ସମସ୍ତେ ରହିଲେ ଟିକେ ସୁବିଧା ମାନେ ସାହାଯ୍ୟ ହେଲ୍ଫ ଫୁଲ ମାନେ ହବା ପାଇଁ ଟିକେ।
ନାଇଁ ମୋ କହିବା କଥା ବେଶୀ ଦିଅନି କି କୁହନି ବାସ ଏଇଆ ହେଲା କଥା। ନୋ ହେଲ୍ପ ନୋ ଇଏ।
ନର ମାନେ କେତେବେଳେ କଣ ସୁବିଧା ଅସୁବିଧା କୁ ରହିବା କଥା ତୋଡି ନା କିଏ କାହାକୁ ଡେଲି ଖାଇବାକୁ ଦଉଚି।
ଆଉ କିଏ ନାଇଁକି କିଏ ଦବ ପୁଣି କହିବ ନା।
ହଁ କିଏ କାହାକୁ ଦେଲାଣି ଡେଲି।
ହୁଁ ଦିନ ଅଧେ ଦେଲେ ବି ଯିଏ ମାନେ ଇଏ କରିବନି ଭାଇ।
ହେଟା କହିବେ ମୁଁ ଏମିତି କରିଦେଇଥାନ୍ତି ପାଖରେ ଥିଲେ ମୁଁ ଏମିତି କରଦେଇ ଥାନ୍ତି ପାଖରେ ଥିଲେ କେହି କି କରିବେନି ଯୋଉ ପାଖରେ ଥିଲେ ନର୍ମାଲି କଥା ଖାଲି ହେଇପାରିବ ଦେ ଦେଖା କରିପାରିବୁ ଡେଲି ତ ଘରକୁ ଯା
ଏତିକି ନିଜ ପାଇଁ କାଫି ନୁହ କି ଯିଏ ସିନା ଶୁଣୁ ଅପା ଇନୁ ମ୍ୟାନେଜେ କରିପାରୁନାହାନ୍ତି। ରଖିଚନ୍ତି ସବୁ ଙ୍କ ପାଇଁ ସେ ଇନକମ କରୁଚନ୍ତି ଏକ୍ସଟ୍ରା ଗୋଟେ ଯା ଏନ୍ ଗେଜ୍ ବୋଲି। ଯିଏ ଯଦି ହେତିକି କରିନଥିବ ଘରେଥିରେ ତାକୁ ତା କାମ ସଫିସେଣ୍ଟ୍। ତେ ନା ସେ ତ ପଡ଼ି ଉଠିକି ସବୁ କରିପାରିବ ଆଉ କଣ ଦବ କାହା ଉପରେ ଡିପେଣ୍ଟ୍ କି?
ଆ ହେଇତ ହଉଚି କଥା ଡିପେଣ୍ଡ କେହି କାହା ଉପରେ ନୁହେଁ ଏତିକି ଟିକେ ଏକୁଟିଆ
ଏତିକି ଦିନ୍ ରହିଲି ଯେହେତୁ ମୁଁ ଅଛି ଯେହେତୁ ମୁଁ ଅଛି ନଥିଲେ ଅଲଗା କଥା। ମୋର ଉଠିକି ବୁ ଚା କରିଦବା ଓଉଁ ଯୋଉ ଯାହା ଯେ ଟିଫିନ୍ କି ସମସ୍ତେ ବାଢିକି ଦବା ଅ ଗୋ ଯେହେତୁ ଅଛି ହେଲା। ଯିଏ ଆସିଥିବ ଅଫିସ ରୁ ସାଙ୍ଗେ ସାଙ୍ଗେ ମୁଁ ଏକ୍ସପେକ୍ଟ କରିବି ମୁଁ ବସିବି ସେ ବାଡିକି ଦିଅନ୍ତୁ ବୋଲି
ନାଇଁ ନାଇଁ ହେଟା ତ
ସେଇଟା ହେଲା କଥା ହେଟା ଇଏ ଆଉ ନହେଲା ନାଇଁ ଆଉ ସେ ନିଜେ ନିଜେ କରୁନାହାନ୍ତି କି ସେ
ଯଏଣ୍ଟ ଫ୍ୟାମିଲି ଏତିକି ସୁବିଧା ହଉଚି ତମେ ଯେତେବେଳେ ଯଉଟା ଯାଇପାରିବ ଆସିପାରିବ କିଛି ଏଇ କିଛି ଅସୁବିଧା ନାହିଁ ଏକୁଟିଆ ରହିଲେ
ତେ ଯିବାର୍ ନାହିଁ ଗଲେ ବି ତ ଛେ ଆମେ ନା ତୁ ଅଛୁ ଇଏ ଅଛି ଠି କେତେଲ କୁଆଡେ ଗଲୁ ଛୁ ଛୁଆ ଆସିକି ଚାହିଁଲେ କି ନାଇଁ ଟିକେ ରହିଯିଅ ମୋ ପାଖେରେ ଏଟା ତ କିଛି ଆଞ୍ଜି ଅସୁବିଧା ହବନି। ମୁଁ ଘରେ ଥିଲେ ନୋ ପ୍ରୋବ୍ଲେମ୍ ହେଲା ମୁଁ କୋଠେ ଏଙ୍ଗେଜ୍ ଥିଲେ ମୁଁ ସବୁଥି ପାଇଁ ଓବିଓସ୍ଲି କାରନ କେମତି କଣ ମ୍ୟାନେଜ୍ କରି ମୋ ମୁଣ୍ଡ ଫୁଣ୍ଡ ଫାଟି ପଡେଇ ହେଲା।
ହୁଁ।
ମୁଁ ଯଦି ଘରେ ଥିବି ଏତେ ଇଏ ନାହିଁ ଆଉ ହେରା କଣ। ଏ କରିବି କି ଆଉ।
ଝିଅ କଣ କରୁଛି?
ତୋର ଗଲେ ଫ୍ରକ୍ ଦିଟା ବନେଇଦେବି ଆଉ। ବାକି କପଡ଼ା ପାଞ୍ଚ ମିିଟର ଲେଖା ଆଣିବି।
ହଁ ହଁ ହଁ ହଁ।
ପାଞ୍ଚ ମିଟର ଲାଖେ ହେଲା। ଯେ ପଡିଆ ସେଲରେ ପୁଅ ଝିଅ ଦିଜଣ ଯାକ ଖେଳୁଛନ୍ତି।
କଣ ତିଆରି ଲେହେଙ୍ଗା ଫେହେଙ୍ଗା ତିଆରି କରିପାରିବୁ?
ସବୁ।
ହୁଁ ଲେହେଙ୍ଗା ଡ୍ରେସେ ଯୋଉ କଲି ଯେତେ ଡ୍ରେସ୍ ସବୁ।
ଯେମିତି ଶୁଣ ମୁଁ ଭାବିଛି। ମୋର ଏପଡେ ମୁଁ ରେଜିଷ୍ଟର କରିଦେଇଛି ମେଡିସିନରେ ହେଲା।
ହୁଁ।
ତ ମୁଁ ଭାବିଛି କଣ କହିଲୁ ଅ ଝିଅ ପଢିବା ଇଏରେ ମତେ ଲାଗୁନି ମୁଁ ଯଦି ଅଧିକା କୋଉଥିରେ ଟାଇମ୍ ଦେବି କରିପାରିବି କି ନାହିଁ ମୋର ସେଇଟା ଚିନ୍ତା। ସେଟା ମୋର ଅଲରେଡି ରେଜିଷ୍ଟର ହେକି ଏକ୍ସପିରିଏନ୍ସ ରେ ବଢୁଛି ହେଲା। ମୋର ଏଟା ରେଜିଷ୍ଟର କରିଦେଇଛନ୍ତି ମାଡାମ୍ ହେଲା। କରିଦେଇକି ମୋ ନାକୀରେ ନା ଚାଲିଛି ମାନେ। ବିଜନେସ୍ ଚାଲିଛି। ଆଡେ ଏକ୍ସପେନ୍ସ ହେଇଥିବ ହେତେବେଲକୁ କଲେ କିଛି ଅସୁବିଧା ହବନି ସେକେଣ୍ଡ ଅପ୍ସନ୍ ବୁ ଟିକ୍ ହେଲା।
ହୁଁ।
ମୁଁ ମାନେ କଉଟା କଣ କେମି କରିବି କିଛି ବୁଝିପାରୁନି। ମାନେ ମୁଁ। ଓ ମତେ ଡର ଲାଗୁଛି କି ମୁଁ ଝିଅକୁ ସପିସେଣ୍ଟ ଟାଇମ୍ ନ ଦେଇ ପାରିବି। ମୁଁ ସେଇଟାର ଡର ରହୁଛି ହେଲା।
ହୁଁ।
ଯୋଉଟା ମୁଁ ଠିଆ ହେବିନି ପିଲା ରଖି ଯଦି କିଛି କରିହେବ ତାହେଲେ। କରିବି। ଝିଅ ତ ଅଟେ ଏମିତି କୁଆଁରୀ ହେଲା ପରେ ମୁଁ ଯୋଉ ଥିଲେ ଗୋଟେ ଏନଷ୍ଟ ରହିଯିବି ତାକୁ ପ୍ରପର ସେଟପ୍ କରିକି ଇନଭେଷ୍ଟମେଣ୍ଟ କରିକି।
ହୋଉ ଓଭର ହେଇ ଗଲାଣି ରଖୁଛି।
ହଁ। ମୁଁ କାଟୁଚି।